ହ୍ୟାଲୋ।
ହଁ, ଦିଦି।
ହାଲୋ- ଶୁଭୁଛି, ତ? ହଁ, ଶୁଭୁଛି ତ?
ହଁ, ହଁ ଶୁଭୁଛି କୁହ।
କଣ, କରୁଛ?
ମୁଁ, ଏଇଠି ଜଷ୍ଟ ଭଜା ଭାଜିିକି, ଆସିଛି ଆଉ ୲ଏଇଠି ଖଟ, ପଟ ବସିଛି।
କଣ, ଖାଇବା ପିଇବା ପାଇଁ ଗଲେଣି, ନା କଣ?
ହଁ।
ଆଉ।
ଆଉ ତମେ, କଣ କରୁଛ?
ଏଇଠି, ବସି ଥିଲି, ଆଉ ୲
ଆଉ ।
ନାଇଁ, ଖାଇବାହେଇନି ଗ ଗରମ, ତ ଜୋରରେ ହଉଛି, ଖାଇବା ହବ ଦଶଟା ପରେ ଖାଇବା, ପିଇବା।
ହଁ, ସବୁଆଡ଼େ, ତ ସେମିତି ଗରମ ହଉଛି, ଆଉ।
ହଁ, ହଁ, ସେ ଦି, ଦିନି ଖଣ୍ଡେ ବର୍ଷ ହେଲା, ତାପରେ ଯୋଉ କଥା, କୁ ସେଇ କଥା।
ହୁଁ, ଟିକେ ବି ପାଗର ପରିବର୍ତ୍ତନ, ହ ହଁ, ଆମଆଡେ ହଁ, ହ୍ୟାଲୋ।
ହଁ, କୁହ।
ମୁଁ, କହିଲି ଆମ ଆଡେ, ବି ସେମିତି ବା ପାଗ ପୁରା ଖରାପ, ଗରମ, ଗୁଳୁଗୁଳି, ସବୁ ହଉଛି।
ହଁ, ମ ସବୁଆଡେ ସେଇ କଥା ୲ ସେ ବର୍ଷା ହେଇଥିଲା, ରଜରେ ତମ ଆଡେ?
ବର୍ଷା, ଗୋଟେ ଦିନ ଫାଷ୍ଟ ରଜରେ, ହେଇଥିଲା ତା ଏପଟୁ, ଯେମିତି ସେମିତି ୲
ହଁ ସବୁଆଡେ ବି ସେଇଆ ଗୋଟେ ଦିନ ବର୍ଷା ହେଇଗଲା।
ହଁ। ମୁ କହିଲି ଯା ତ ଗରମ ହଉଛି ହଉଛି ଯୋଉ ଲାଇନ ରେ। ପାୱାର କଟ କରିଦଉଛନ୍ତି।
ଶୁଭୁନି ତମ ଭଏସ।
ହ୍ୟାଲୋ।
ହ୍ୟାଲୋ। ଭଏସ କଟୁଛି ମାନେ କ୍ଲିଅର ଶୁଭୁଛି କିନ୍ତୁ। ହଁ। କହିଲି ଭଏସ କଟୁଛି ଶୁଭୁଛି କିନ୍ତୁ ଅଛି ଅଛି ମଝିରେ ଟୋଟାଲ ଭଏସ କଟ କଟି ଯାଉଛି କ୍ଲିଅର ଶୁଭୁଛି କିନ୍ତୁ କଟି ଯାଉଛି ଟିକେ ଟିକେ ମଝିରେ ଆଉ।
ଓହୋ। ଏଇ ଟିକେ ନେଟୱାର୍କ ପ୍ରୋବ୍ଲେମ ରହୁଛି ବୋଧେ ଆଉ।
ହୁଁ ହୁଁ ହୁଁ। ମଝିରେ ମଝିରେ କଟି ଯାଉଛି ନହେଲେ କ୍ଲିଅର ଶୁଭୁଛି।
ଅହ। ହଁ ।
ଆଉ ପଢାପଢି କଣ କରୁଚ? ନାଇଁ ରୋଷେଇ କଣ ରୋଷେଇ ତ ମା କରୁଛନ୍ତି ହବ ଖାଇବା ଆଉ କଣ ସେଇ ଭଜା ଭଜି ହଉଛି ଆଉ। କୁହ। ହାଲୋ। ହାଲୋ।
ହାଲୋ।
ହଁ କୁହ ଏବେ ମୁଁ ପୁଅ ଅଛି ଟୋଟାଲ ଭଏସ କଟି ଯାଉଛି ଅଛି ଅଛି।
ଓହ।
କୋ ସେଇ ଜାଗାକୁ ଟିକେ ଆସ ନହେଲେ କ୍ଲିୟର ଶୁଭିବନି।
ଓହୋ ଏବେ
ହୁଁ ସୁୁଭୁ ହଁ ହଁ ଏବେ ଦେଖିଲ ଏବେ ଏବେ ଶୁଭିଲା ପୁଣି କଟିଗଲା। ହବିଲା
ଶୁଭୁନି ନା ତ
ଅସୁବିଧା ହଉଥିବ ଆଉ।
ହୁଁ ଏବେ ଶୁଭିଲା ପୁଣି କଟି ଯାଉଛି କେମତି। ଦଉଚି କୁହ।
ଆଉ ରୋଷେଇବାସ କଣ କଲନି।
ନାଇଁ ରୋଷ ବସ ହଁ ହଉଛି କଣ ଘରେ କଣ ମା କରୁଛନ୍ତି ମୁଁ କିଛି କରିନି ଏ ଗରମ ହଉଛି ବାହାରେ ବସିବା କଥା।
ହଁ ହ, କୁହନା ମୁଁ ସେ ରୋଷେଇ ଘରେ କରୁଥିଲି ଭଜା ଭାଜୁଥିଲି ଭେଣ୍ଡିଆ ଆଳୁ କୁହନା ଯୋଉ ଝାଳ, ମ ସେ ବାହାରକୁ ଆସିଛି। ଛାତ ଉପରକୁ।
ସେଇ ସେଇ ଛତ ଉପରେ ବସିବା କଥା ଆଉ ଟିକେ କଣ କରିଦେଲା ବେଳୁ ସେଇଟା ଝାଳ ନାଳ ଏକାଠି ଆଉ କଣ କାମ କରିବ।
ହୁଁ ହୁଁ, ଆଉ ତମର କଣ ପଢା ପଢି ଚାଲିଛି। ଦିନ ସରିଲାଏ
ହଁ ପଢାପଢି ସେମିତି ଆଉ ଚାଲିଛି ଆଉ
ହ ହଁ,
ଯାହା ତ ବ୍ୟବସ୍ଥା ବ୍ୟବସ୍ଥା କୁ ଦେଖି ଅବସ୍ଥା ଆଉ।
ହଁ ଆଜିର ଯାହା ଯୁଗ ହେଲାଣି ହଁ ମୋର ପଢା ପଢି ସରିଲାଣି। ହଁ ଗ୍ରାଜୁଏସନ କମ୍ପ୍ଲିଟ ହେଇଗଲା।
କେତେ ବର୍ଷ ମାନେ ଦୁଇ ବର୍ଷ ହେଇଗଲାଣି।
ହୁଁ ଦୁଇ ବର୍ଷ ତିନି ବର୍ଷ ହେଇଯିବ।
ଓହୋ ମାନେ ଏଇଟା ଏଇ ଇୟରକୁୁ ମିଶେଇଲେ ତିନି ବର୍ଷ ହବ।
ମୁ ଗ୍ରାଜୁଏସନ ଏଇ ଇୟରକୁ ମିଶାଇଲେ ତିନି ବର୍ଷ କମ୍ପ୍ଲିଟ ହେଇଯିବ।
ଓହୋ ହଁ ହଁ ସେଯାହା, କମ୍ପିଟେଟିଭ ପ୍ରିପାରେସନ କରିବା କଥା ଆଉ ତମେ କଣ ପାଇଁ ପଢା ପଢି କରୁଛ।
ପଢାପଢି ଆଉ କଣ ସରିଲେ ମୋର ତ ଆଉ ତ ନେଷ୍ଟ ଆଗକୁ ଆଉ ମାନେ ଆର୍ଥିକ ସ୍ଥିତି ନେଇ ଆଉ ଆଗକୁ ଆଉ
ପ୍ଲାନିଂ ନାହିଁ କିଛି ନାଁ ହଁ ହଉ ସେମତି। ସମସ୍ତେ ଦୁଖେ ସୁଖୀ ଚଳେଇିବା ଆଉ କଣ କର
ହଁ,
ହ ଆଉ,
ହ,
କେମିତି କଣ ତମ ଆଡେ ରଜ ପାଳନ ହେଲା ହଁ ଫାଷ୍ଟ ଦିନ ତ ବର୍ଷାରେ ପାଣି ବସିିଗଲା ତାପରେ ଯାହା ଏଇ ନୂଆ ଡ୍ରେସ ପିନ୍ଧିବା କଥା ପୋଡ ପିଠା ଖାଇ ବସିବା କଥା ଘରେ କୁଆଡେ ଯିବା, ତମ ଆଡେ କେମିତି କଣ ହେ
ଆମର ରଜ ଏଥରକ କିଛି ଭଲ ନାହିଁ କାରଣ ଆମର ତ ସେଲିବ୍ରେସନ ହବନି ନା ରଜ,
କାଇଁକି?
ଆମର ମା ଙ୍କର ଡେଥ୍ ହେଇଥିଲା ତ ସେଥିପାଇଁ କିଛି ପାନ୍ ହେଇପାରିବନି ରଜ। ତ ରଜ ହେଇନି ବାସ ଖାଲି ବୁଲାବୁଲି। ହଁ।
ହଁ ପିଠା ପି ତ ହେଇନଥିବ।
ନା ନା ପିଠା ପିଠା କିଛି ହେଇନଥିଲା ଯାହା ଗାଁ ର ସାଙ୍ଗ ଫାଙ୍ଗ କି ଦାଦା ଆରିଆ ସବୁ ଦେଇଥିଲେ ବାସ୍ ଖାଲି ଖାଇଥିଲୁ ଆଉ।
ହୁଁ ଘରେ ତ ହୁଏନି। ହୁଁ।
ନା ତମର ହେଇଥିଲା ପୋଡ ପି
ହଁ ନାଇଁ ଆମର ବି ଆ ମୋ ଗାଁ ମାନେ ଘରେ ନା ବାହାଘର ହେଇଥିଲା ଗୋଟେ ତ ବାହାଘର ହେଲେ ବି କଣ?
ପୋଡପିଠା ହଏନି। ମୁଁ ତ କାଇହିଁ ଜାଣିନି।
ଆମ ଆଡେ ବାହାଘର ହେଲେ ପୋଡ଼ ପିଠା ହୁଏ। ଉଁ। ମାନେ ଯୋଉ ବର୍ଷ ବାହାଘର ହେଇଥିବ ସେ ବର୍ଷଟା ପୋଡପିଠା ହୁଏନି ତ ସେଥିପାଇଁ ପୋଡପିଠା ବି ଆମର ହେଇନଥିଲା ଦେଇଥିଲେ। ନାଇଁ ସବୁ ପି ଠା ହୁଏ ପୋଡ଼ ପିଠାଟା ହୁଏନି।
ଓହୋ।
ହଁ ଆମ ଆଡ଼େ ପୋଡପିଠା ହୁଏନି ବାହାଘର ହେଲେ ତ ଘର ହଁ ଘର ପାଖରେ ଦେଇ ଥିଲେ ମାମୁଁ ଘରେ ଏମିତି ଆଉ। କୋଉ ଆଡ଼େ କଣ ଅଛି।
ହଁ। ଥିବ ବଟ୍ ଏ ଆମ ଆଡ଼େ ଥିବ ବଟ୍ ମୁଁ ଜାଣି ନାଇଁ ନାଇଁ ଆମର ମାନେ ଘରେ ତ କେବେ ବାହାଘର ଫ ସନ୍ ହେଇନି ନାଁ।
ହଁ ସେଥିପାଇଁ ହଁ ସବୁ ଜିନିଷ ଥ ବି ସବୁଆଡେ ନଥାଏ ଆଉ ସବୁ ଜିନିଷ କଣ ଆମେ ଜାଣି ଚନ୍ତି।
ନାଇଁ ହଁ।
ଆଉ ହଁ ପିଠା ଶିକିଚି ସବୁ ପ୍ରକାର ପି ଠା ଶିକିଚି।
ଭଲ ସବୁ ପିଠା ଏଇ ଯୋଉ ମଣ୍ଡା ପିଠା ତାପରେ
ହଁ ମଣ୍ଡା ପିଠା ପୋଡ଼ ପିଠା। ବାସ୍ ଖାଲି ଏଣ୍ଡୁରି ପିଠା ତ କେବେ କରିନି ନହେଲେ ମ ଡା ପିଠା ପୋଡ଼ପିଠା ଚକୁଳି ହଁ। ପୋଡପିଠା ଶିଖିଚି। ପୋଡପିଠା ମାନେ ମୁଁ ଟିକେ ଅଲଗା ଟାଇପର କରେ ମାନେ ଯୋଉ ଚାଉଳ ଆଉ ଚାଉଳକୁ ବତୁରେଇ ରଖି ଇ ଦେଇଥାଏ ମାନେ ଅରୁଆ ଚାଉଳକୁ ବତୁରେଇ ରଖି ଦେଇଥାଏ। ତାକୁ ଅରୁଆ ଚାଉଳ ଚୁଡ଼ା କିଛି ଗୁଡ଼ ଆଉ ନଡ଼ିଆ ଗୋଟେ କୋରିକି ତାକୁ ଗ୍ରାଇଣ୍ଡିଙ୍ଗ କରିଦିଏ। ତାକୁ ଗ୍ରାଇଣ୍ଡିଙ୍ଗ କରିଦେଇକି ଇ ମାନେ ପ୍ରେସର କୁକର୍ ରେ ଏ ପକେଇଦିଏ, ଆଉ କିଛି କାଜୁ, କିସମିସ୍ ମାନେ ଏମିତି ଗାର୍ନୀଙ୍ଗ କରିକି ତା ଉପରେ ଟିକେ ସଜେଇଦିଏ ମାନେ ସେ ପୁରା ତୁ ଇଏ ଟାଇପ୍ ର ଆଣ ଟାଇପ୍ ଗ୍ରାଇଣ୍ଡର ମାନେ ପ୍ରେସର କୁକରରେ ଏମିତି ଦେଇଦିଏ ତା ଦେହରେ ସିଟି କାଢି ଦେଇକି ତାକୁ ଦେଢ ଘଣ୍ଟା କି ଦି ଘଣ୍ଟା ପାଖାପାଖି ବସେଇ ଦିଏ ଆଉ।
ହେଇଗଲା ପରେ ତାକୁ ଏ ଯୋଉ ପ୍ରେସର କୁକର ରେ କଣ ମାନେ ଯେମିତି ସିଟି ବାଜେ ସେମିତି ବସେଇ ଦେଇକି ସିଟି ବଜା ହୁଏ।
ଆ ନାଇଁ ସିଟି ଟା କାଢି ଦିଏ ତା ଯଉ ଇଏଟା ସିଟ୍
ହ ଖାଲି ସିଝିବା ପାଇଁ ହଁ ବୁଝ୍ ଖାଲି ସିଝିବା ପାଇଁ ନାଇ ଆମ ଆଡେ କଣ ସବୁ କରନ୍ତି ନା କଣ ଯୋଉ କଣ ସେ ଏ ଇଏ ନା ଯନ୍ତନୀ କରିକି ତାପରେ ଏ ଯୋ ଓ କଣ ଅ କଣ ଗୋଟେ ଜାଗାରେ ଥୋଇକିନା କଣ ପୋଡନ୍
କଡେଇ କଡେଇ କଡେଇରେ କଡେଇରେ ଏଇଟା ମୁଁ ନୂଆ ଟାଇପ୍ ର କରେ ମାନେ ଏ ମୁଁ ସେ ଟାଇପ୍ ର କରିପାରେନି।
ନାଇ ଏଇଟା ତ ଭଲ ସୁବିଧା ନା ଆମ ମାନଙ୍କୁ, ମୁଁ ତ କେବେ ମାନେ କରିନି ମୁ ଦେଖିଛି। ତ ସମସ୍ତେ ସେମିତି ବସ ଚନ୍ତି ମୁଁ ଭାବେ ସେମିତି ହୁଏ ତ ଏଇଟା ଭଲର ମାନେ ସହଜ ଆମ ପାଇଁ ଆମେ ମାନେ ସବୁ
ଏଇଟା ନା ନା ସେଇଟା ମାନେ ଯଉମାନେ ମାନେ ଆଗକାଳ ଲୋକମାନେ ହିଁ ତେମାନେ କରିପାରିବେ ଆମେ ୟୁଟୁବ୍ ରୁ ଦେଖିକି ସର୍ଟରେ ବାଡ଼େଇ ଦବା କଥା।
ହଁ ମୁଁ ସେଇ କଥା ହିଁ କହୁଚି ମୁଁ ଖାଲି ସେଇଟା ହିଁ ଆମକୁ କଷ୍ ତ ଏଇ ଜେ ଏଇଟା ସୁବିଧା ଯୋଉଟା ତମେ କହିଲ ହଁ। ଆଉ ସେଇଟା କଣ ଜନ୍ତୁ ଜନ୍ତୁଣୀ ଯୋଉ କରିଦିଅନ୍ତି। ସେମିତି କଣ ଆଣିକି ନା ବସେଇ ଦିଅନ୍ତି ସେମିତି ତ ଆମକୁ ଆସିବ ଆଉ କ ଚୁଲିରେ ବିି କିଏ କଣ କରୁଚନ୍ତି?
ନା ନା ଏବେ ସବୁ କେତେ କଣ ବାହାରଲାଣି ନୂଆ ନୂଆ ରେସିପି।
ସବୁର ତ ନୂଆ ରେସିପି ମୁଁ କେବେ କରିନି ମତେ ଏଇ ମଣ୍ଡାପିଠା ମାନେ ମଣ୍ଡାପିଠା ହେରିକା ମାନେ ତିଆରି କରି ଆସେ ତ ଏ ପୋଡ ପିଠା ହେରିକା ମୁଁ କେବେ ଆଣିଲି ହଁ।
ମଣ୍ଡା ପିଠା ବି ମତେ ସେୟା ତିଆରି କରିଆସେ କେବେ ମୁଁ ମାନେ ସେ ତାର ଯୋଉ ତାର ବି ଯେମିତି ଜନ୍ତୁଣୀ ଟାଇପ୍ ର ହୁଏ ଚକଟି ଚକଟି କରା ହୁଏ ସେଟା ମୁଁ କେବେ କରିନି ସେଇଟା ଘରେ ମା ହେରା କରଦିଅନ୍ତି ଆମେ ବା ଶ୍ ଖାଲି ତାଙ୍କ୍ ଙ୍କ ପାଖରେ ଅସି ଗଢା ଗଡ଼ିି ହୁଁ।
ହଁ।
ହେଲା।
ଶୁବୁଚି?
ହଁ ହଁ ସୁବୁ ଚି ତମ କଥା ଶୁବୁଚି କ୍ଲିୟର।
ହଁ ତମର ଅଛି ଅଛି ଭଏସ କଟ୍ କଟୁଚି ଏବେ କଟିନି ଏଇ ଯୋଉ ପାଞ୍ଚ ମିନିଟ୍ ହବ କ ଟିନି ଶୁବୁ
ହୁଁ ହୁଁ ହଁ ଏଇ ଜିଓ ତ।
ହଁ। ଆଉ କଣ କୁହ ଦେହ ଭଲ ଅ ଛି।
ହଁ ଦେହ ଭଲ ଅଛି। ଦେହ ଆଉ କଣ ତମ ଦେହ ସବୁ ଭଲ ଅଛି?
ହଁ ଭଲ ଅଛି।
ହୁଁ ହୁଁ।
ହଁ ହଉ ତମେ ଯାଅ ଖାଇବା ପିଇବା କର ମୁଁ ରଖୁଚି।
ହଁ ହଁ ହଁ।